ହ୍ୟାଲୋ।
ହୁଁ ବିଜି ଥିଲ?
କଣ କରୁଚ ଭାଉଜ?
ମୁଁ ଖାଇସାରିଲିଣି ତମେ?
ହଁ ଖାଇସାରିଲିଣି ପଖାଳ ଖାଇଚି ଆଉ। ଗରମ ଆଉ ଖାଇନି କଣ ଖାଇଲ?
ମାଛ ଚିକେନ୍ ଆଇଁଷ ଉପରେ ଆଉ ତମର ସାଧା ନା ଆଇଁଷ?
ହଁ ଆମର ଆଇଁଷ।
ଖାଇନ?
ହଁ ପ ପଖାଳରେ ଖାଇଚି ଆଉ ଗରମ ଖାଇନି।
କେତେବେଳେ ଖାଇବ ଗରମ?
ଏଇ ଆଉ ଟିକେ ଯାଉ ଏ ଗରମ ଜୋର ହଉଚି ଆଉ ଖାଇ ହବନି ଆଉ।
ଗରମ ହଉଛି ବା ମାନେ ମୁଁ ତ ତମ କତିକି କଲ କରିଥିଲି ବିଜି ଦେଖଇଲା କଣ କରୁଥିଲ? ମୁଁ ଆଉ କୋଉଠି ଅଛି ଘରେ।
ହଁ ଘରେ ଝିଅ ଦୁଇ ଜଣ କଣ କରୁଛନ୍ତି?
ଝିଅ ବଡ ଝିଅ ଗଲା ଭାଇଙ୍କ ସହିତ ଡ୍ରେସ ଆଣିବା ପାଇଁ ରଜ ପାଇଁ। ସମସ୍ତ ସମସ୍ତଙ୍କର ଆସିଛି ତାର ଆସିନି ଯେ କାନ୍ଦ।
ଉଁ ହୁଁ।
ଉଁ ହୁଁ ଆଉ ଦେହ ଭଲ ଅଉଛି ନା?
ହୁଁ ଦେହ ଭଲ ଅଛି, ତମ ଦେହ ଭଲ ଅଛି?
ହଁ ହଁ ମୋ ଦେହ ଭଲ ଅଛି ଟିକେ ଜର ହେଇଥିଲା ଥଣ୍ଡା ଟିକେ ହେଇଛି ଆଉ।
ତମ ମୁହଁ କଳା ପଡିଯାଇ ତମେ ଯେତେବେଳେ ମାଉସୀ ଘରୁ ଆଇଲ ମୁଁ କହିଲି ଇଲୋ ଅପା କହିଲେ ମାନେ ତାଙ୍କ ମୁହଁ କେମିତି କଳା ପଡିଯାଇଚି ଦେଖ, କଳା ଦୁଶୁଚନ୍ତି।
ଏଇ ଯୋଉ ମାଉସୀ ଘରକୁ ପଳେଇଲି ତାଙ୍କ ଯୋଉ ପାଣି ରେ ଗାଧେଇ ପଇଲି ହେଲା ଉଁ ଜମା ଦି ଦିନ ଖଣ୍ଡେ ଗାଧେଇଛି ଟିକେ କଣ କହିଲ ପୁରା ମତେ ଜର ହେଇଗଲା ଜର ହେଇଗଲା ଏଠୁ ତାପରେ ଯା ଭାଇ ଯାଇଁ ନେଇ ଆସିଲା କି ଓ କଣ ଔଷଧ ପତ୍ର ଖାଇଚି କିନ୍ତୁ କଣ କରିବି ଥଣ୍ଡାଟା ଛାଡୁନି ଜର କମିଗଲା ଥଣ୍ଡାଟା ଛାଡୁନି ଥଣ୍ଡା ଦେହରେ ରହିଲେ କଳା ହେଇଯିବି ନା।
ଥଣ୍ଡା ତ ରହିଲେ କଳା ପଡିବ ଏ ତ ସବୁବେଳେ ଥଣ୍ଡା ଟା ରହୁଛି ଆଉ। ତଁ ଫାଷ୍ଟ ଯୋଉଦିନ ଦେଖିଲି ତମ ସେଇଆକୁ ମୁଁ କହିଲି ବା ଆପଣଙ୍କୁ କହିଲି ଦିଦିଙ୍କ ମୁହଁ କଣ କଳା ଦଶୁଛି।
ହଁ ବା ସେ କଳା ପଡିଗଲା ସେଇଥିପାଇଁ ସେ ଥଣ୍ଡା ରହିକି ଏଇ ଯୋଉ ପୁଣି ଗରମ ହଉଛି
ହୁଁ
ତାପରେ ଖାଇବା ପିଇବା ବି ଠିକ ରହୁନି ଯୋଉ ଗରମ ହଉନି ନା।
ନ ଖାଇଲେ କଣ ନା ଖାଏ ଆଜି ଅଲ୍ପ ପଖାଳ ଖାଇଦେଲେ ମୁଁ ଆଉ ପଖାଳ ଖାଇନି ପଖାଳ ନାହିଁ ଭାଇ ଖାଇଦେଉଚନ୍ତି ଆଉ। ତମ ସାନ ଭଇ ଆସିିକି ଖୋଜୁଛନ୍ତି କେତେବେଳେ।
ଆଜ୍ଞା। ଅଧିକ ରାନ୍ଧିଲେ ଯଉଦିନ ରନ୍ଧା ହଉନି ଖାଇକି ଖାଉନାହାନ୍ତି ଆମେ ଖାଇ ଖାଇକା ଅପାଙ୍କର ମୋର ଖାଉ। କେତେ ଟାଇମ ପଖାଳ? ଆଉ ସେ ଯୋ ଗରମ ଖାଇ ଜଳିଖିଆ ଖାଇଥିଲୁ ଅପାଙ୍କର ମୋର ରଜରେ। ଗରମ ଖାଇଥିଲେ ହଉ ଜଳିଖିଆ ଖାଇଦେଇଥିଲେ ଗରମ ଖାଇବେ ଆଉ ରାତିରେ ପୁଣି ପଖାଳ ଖାଇବା ଆଉ।
ଆଉ ଘରକୁ ରଜକୁ ଯିବନି?
କପିଳାସ ଯିବାପାଇଁ କହୁଛନ୍ତି। ଯଦିହେଲା କହିବି ନହେଲେ ନାଇଁ ଆଉ।
କୋଉଦିନ ଯିବ?
ଗୁରୁବାର ଦିନ, ହଁ।
ମାନେ କାଲି, ଗୁରୁବାର ନା ପ୍ରଥମ ରଜକୁ?
ଗୁରୁବାରେ ନୁହଁ ମଙ୍ଗଳବାରେ।
ଉଁହୁଁ। ଆଉ ଯିବ ଆଉ ବୁଲିବାଲି ଆସିବ ଆଉ। ଆଉ ଶାଢୀ ଫାଢୀ କିଣିଲଣି?
ଶାଢ଼ି କିଣାକଣି ହେଇନି, ରଜ ମାର୍କେଟିଙ୍ଗ ହେଇନି। ଘରୁ ଆସିଲେ ଶାଢ଼ୀଟା କିଣିଦବା ଆଉ।
ଉଁହୁଁ। ଘରୁ ଆସିବେ, ଘରୁ କୋଉଦିନ ଆସିବେ?
ଊଂହୁଁ। ଆଉ
ରଜରେ ଖାଲି ସେ ଏଇ ବୁଲିବାକୁ ଯିବାର ଅଛି ନା ଆଉ କୁଆଡେ କଣ ଯିବାର ଅଛି?
ନା ଆଉ କୁଆଡେ ନେବେନି ତମ ଭାଇ ମାନେ ବୁଲେଇବା ପାଇଁ।
ଏଇ ଆଖପାଖ ଯାଅ ବୁଲି ଆସିବ।
ଆଖ ପାଖ, ସ୍କୁଟି ଥିଲେ ଆମେ ନିଜେ ନିଜେ ବୁଲିକି ପଳେଇ ଆଇଥାନ୍ତୁ।
ହେଁ ହେଁ ହେଁ।
ବ୍ୟାଙ୍କ ଉପରେ ଏ ଯୋଉ ଭରସା କଲାଠୁ ନେଉନାହାନ୍ତି ଭାଇ ମାନଙ୍କୁ।
ଚାରି ଚକିଆରେ ପଳଉନ।
ଏ ଶାଶୁ ଶଶୁର, ହେଇଟା ହବନୁ ଏଇନାକେ। ହବନି ନିଜେ ଗୋଟେ କୁ ଫୋନଟା କାଟିଦିଅ।
ହୁଁ।
ବୋଉ, ବାପା ଖାଇକି ଶୋଇଛନ୍ତି।
ହଁ ବାପା, ବୋଉ ଖାଇକି ଶୋଇଛନ୍ତି।
ଭାଇ ଏପର୍ଯ୍ୟନ୍ତ କରିନି।
ନା। ଆଉ ସେପଟେ ତମର ଗରମ ଫରମ ହଉଛି ନା ହଉନି?
ପ୍ରବଳ ଗରମ ସବୁଆଡେ। ଆମ ଆଡେ ବରଫ ପଡୁଛି।
ବର୍ଷା ଫର୍ଷା ହେଲେ ଟିକେ ହେଇଯାଆନ୍ତା।
ବର୍ଷା ହେଲେ ଟିକେ ହେଇଯାଆନ୍ତା ବା